ହ୍ୟାଲୋ।
ଆଜ୍ଞା କୁହନ୍ତୁ।
ପ୍ଲେ ।
ଏବେ ସନ୍ଧ୍ୟା ବେଳେ ଛକଆଡେ ବୁଲୁଛୁ।
ଓ ହୋ। ହଉ କଣ ଖାଇ ଥିଲେ ।
ଖାଇବା ଏବେ ଆଉ ଖାଇନୁ ଖରା ବେଳେ ଖାଇଥିଲୁ।
ଓ ମେଳାରେ କଣ ଖାଇଥିଲେ?
ବେଳା ବେଳେ ଆଜି ଗୋଟେ କାମରେ ଯାଇଥିଲୁ ତ ଗୋଟେ ହୋଟେଲରେ ଖାଇ ଦେଇଥିଲୁ ଆଉ ସାଧା।
ହଁ ହ ଠିକ ଅଛି। ଆପଣ କୋଉଠି ରୁହନ୍ତି ଗାଁ ରେ ରୁହନ୍ତି ନା ସହରରେ ରୁହନ୍ତି?
ଚା
ଗାଁ ପରିବେଶ ତ ବହୁତ ଭଲ ଆଉ।
ହଁ କଣ କରନ୍ତି? ଆମ ମୁଁ ବି ମୁଁ ବି ଗାଁ ରେ ରୁହେ।
ତୁମେ ବି ଗାଁ ରେ।
ଆଜ୍ଞା।
ମୁଁ ପାଠ ପଢା ପଢି ଚାଲିଚି।
ହଁ। ଆଉ ଆପଣଙ୍କ ଘରେ କିଏ ସମସ୍ତେ ଅଛନ୍ତି?
ଘରେ ଭାଇ ସାନ ଭାଇ ବୋଉ ବାପା
ହ୍ୟାପି ଫ୍ୟାମିଲି ଆଉ।
ହଁ।
ଓ ବର୍ଷା ସେପଟେ ହେଇଛି ଆପଣଙ୍କ ପଟେ
ବର୍ଷା ଏବେ ଝିପ ଝିପି ହଉଛି ହଉନି।
ହଁ ବର୍ଷା ତାହେଲେ ଫାଷ୍ଟ ଲାଇନ୍ ପଳାଉଛି ଆଉ।
ହଁ ତ କଟି ଯାଇଥିଲା ଏଇନା ଆଉ।
ଓ ଆଉ ଆପଣଙ୍କୁ କଣ ଖାଇବା ପାଇଁ ଭଲ ଲାଗେ?
ଖାଇବା ପାଇଁ? ଖାଇବା ପାଇଁ ଘର ଖାଇବା ମେନ୍ଲି।
ଆ
ଏବେ ଆସିଥିଲୁ ଏ ଛକ ଆଡେ ଯେ ଦିଟା ଆଳୁଚପ ତରକାରୀ ଖାଉଛୁ ଆଉ। ହୁଁ ଆପଣ କୋଉ ଡିଷ୍ଟ୍ରିକ୍ଟରୁ କହୁଥିଲେ କି?
ମୁଁ ମୁଁ ଗାଁ ରୁ କହୁଛି ତ। କହିଲି ଗାଁ।
ଆଚ୍ଛା।
ହଉ ଆପଣ କଣ ଗୀତ ଶୁଣିବା ପାଇଁ ମୋବାଇଲ ଦେଖିବା ପାଇଁ, ମୁଭି ଦେଖିବା ପାଇଁ କଣ ଭଲ ଲାଗେ?
ମୁଭି ଦେଖିବା ପାଇଁ ଭଲ ଲାଗେ। ଗୀତ ଶୁଣିବାକୁ ବି ଭଲ ଲାଗେ। ହିନ୍ଦୀ ସାଉଥ।
ହଁ ହଁ। ସାଉଥ ମୁଭି ମତେ ବି ପସନ୍ଦ।
ହୁଁ।
ଆପଣ ଅନମ୍ୟାରେଡ ଟି?
ହଁ ଅନମ୍ୟାରେଡ୍।ଏଜ୍ ହିଁ ଟ୍ବେଣ୍ଟି।
ହଁ।
ଆଉ କଣ ଖାଇବା ପିଇବା କଣ ଖାଇଚନ୍ତି?
ମୁଁ ବି ସେ ଏ ବରା ଆଳୁଚପ ଦିଟା ଖାଇ ଦେଇଥିଲି।
ଆପଣଙ୍କ ଘରେ କିଏ କିଏ ସବୁ ଅଛନ୍ତି?
ମୁଁ ମୋ ସ୍ଵାମୀ ଆଉ ଯାଆ ଦେଡୁ ଆଜ୍ଞା ଯାଆ ଦେଡୁଶୁର ର ମୋ ପୁତୁରା ଆଉ ଶାଶୂ ଶ୍ଵଶୁର।
ମୁଁ ଭାବୁଛି ଆପଣ ଏ ଛୋଟ ଅ ଅ ଅନମ୍ୟାରେଡ୍ ଅଛନ୍ତି।
ନା ନା ମ୍ୟାରେଡ୍ ଏବେ ଜଷ୍ଟ ଛଅ ସାତ ମାସ ହେଲା ମ୍ୟାରେଡ।
ଆଚ୍ଛା। ପାଠ ପଢା ସରିଲାଣି ନା ଏବେ ପଢୁଛନ୍ତି?
ନା ପାଠପଢା ସରି ଯାଇଛି ବାହାଘର ପୂର୍ବରୁ।
ଗ୍ରାଜୁଏସନ କରିଚନ୍ତି?
ଆଜ୍ଞା। ଗ୍ରାଜୁଏସନ କରିଚି କମ୍ପ୍ୟୁଟର ବି କରିଚି।
ଭଲ
କିନ୍ତୁ କମ୍ପୁଟର କମ୍ପୁଟର ଯୋଉ ଟଚ ଛାଡିଗଲା ପରେ ସେଟା ଭୁଲି ହେଇଯାଉଛି ଆଉ ମନେ ରହୁନି
ଥିଲେ ଯଦି
ହଁ ଯଦି ସେ ପ୍ରାକ୍ଟିକାଲ ଟା ହୁଅନ୍ତା ସବୁଦିନ ହଁ ଏତା ଏ କମ୍ପୁଟର ମାନେ ତ ସେଇୟା ଯଦି ଶିଖିଲ ଘରେ ଯଦି ସିସ
ହଁ ଟିକେ ପ୍ରାକ୍ଟିକାଲ କଲେ ଟିକେ ମନେ ରହେ ନହେଲେ ନାଇଁ ଫର୍ମୁଲା ଗୁଡା ଯଦି ଏକ୍ ସେଲ ବୋଲି ସବୁ ଜିନିଷ ତ ଆଉ ରୋଷେଇ ଯଦି ଗୋଟେ ଆଇଟମ୍ ଛାଡିଦେବେ, ତାପରେ କିଛି ଦିନି
ଏ ହଁ ହଁ ହଁ ସେଇଟା ସେଇଟା ମୋ ସହିତ ବି ସେମିତି ହୁଏ ମତେ ମତେ ଠିକ୍ ସେ ରୋଷେଇ ଆସେନି ମୁଁ ପଚାରି ପଚାରି କରେ। ଯଦି ଗୋଟେ ଜିନିଷ ପଚାରିବାରେ ମାନେ ଲଗ କରୁଥିବି ତାହେଲେ ମୋର ମନେଥିବ। ଯଦି ପୁଣି ଟିକେ ସେ ଛାଡିଦେଲି, ଆଠ ଦଶ ଦିନ ପୁଣି ଆଜି ଯ ନେ-ନେକ୍ସଟ୍ ଟାଇମ୍ ଯେତେ ବେଳେ ସେ ଆଇଟମ୍ ଟା ବନେଇବି ପୁଣି ମୁଁ ଆଉଥରେ ପଚାରିବି।
ଆଚ୍ଛା, ନାଇ ସମସ୍ତଙ୍କ ସହିତ ସେ ପ୍ରୋବ୍ଲେମ ପାଠ ପଢିଲା ବେଳେ ବି ଯଦି ମ୍ୟାଥ ଥରେ ଟଚ୍ ଛାଡିଗଲା ଗୋଟେ ଟପିକ ଉପରୁ ତାହେଲେ ହେଟା ଡିଫିକଲ୍ଟ ଲାଗିବ। ହଉ ଏଇଟା କଣ ହଉନି? ମୁଁ ଏଇ କୋସ୍ଚୀନ କେମିତି ଫସୁଛି? ଏଇଭଳିଆଉ।
ତାର ମୋର ଟିକେ ମନେ ରଖିବା ଶକ୍ ତେ କମ ଆଁ ମୁଁ ଭବେବେ ମୁଁ ଭାବେ ମତେ ଲାଗେ ଅନ୍ୟମାନଙ୍କ ଅପେକ୍ଷା ମୋର ସ୍ମରଣ ଶକ୍ତି ଟିକେ କମ୍ ମୁଁ ଜଲଦି ଜଲଦି ଭୁଲିଯାଏ କଥା।
ବେଶୀ ମାଇଣ୍ଡ ଡିଷ୍ଟ୍ରାକଟ୍ ରହିଲେ ମଣିଷ ଭୁଲିଯିବ।
ହଁ ମୁଁ ଜାଣିଛି ଯେତି, ହଁ ନାଇଁ ତାପରେ ଯଦି ଟେନସ ତନେ ପ୍ରାୟ ରହିବେ ଆପଣଙ୍କର ଯୋଉ ସ୍ମରଣ ଶକ୍ କମିଯିବ, ମନେ ରହିବନି କିଛି।
ସେୟଆବା ଭୁଲି ହେଇଯାଏ, ଅଧିକ ମଣିଷ କଥା ହେଲେ ଟେନସନ୍ ରେ ରହିଲେ ଅଲଗା ଅନ୍ୟ ମନସ୍କ ରହିଲେ।
ଭ-ଭୁଲି ହେଇଯାଏ କଥା ଗୁଡା। ମନେ ରହେନି ଠିକ୍ ସେ।
ଆଉ ଆପଣଙ୍କ ଗୋଟେ କଣ ଯାତ୍ରା ସବୁ ହୁଏ?
ଆମ ପଟରେ ଗୋଟେ ହୁଏ, ଆମର ସେଇଟା ମଙ୍ଗଳା ଓଷା କୁହାଯାଏ। ସେଟା ପଡେ ଆମର କାର୍ତ୍ତିକ ମାସର ଶେଷ ମଙ୍ଗଳବାର ପଡେ।
ହଁ।
ସେଇଟା ବଡ ଆକାରର ହୁଏ, ଦଶହରା ହୁଏ। ହଁ ନିଶା ମଙ୍ଗଳବାର ସେଇ ଦିନ ଓଷା ହୁଏ। ପ୍ରାୟ ବହୁତ ଗାଁର ଲୋକମାନ୍ସିକ ନେଇ ଆସନ୍ତି।ସେ
ହଁ।
ବହୁତ ଲୋକ ଆସନ୍ତି।ଯାହାର ପିଲାପିଲି ହୁଏନି କି ବହୁତ ମାନେ ଅଲଗା ଅଲଗା।କାହାର ଜବ୍ ଦରକାର, କାହାର ମ
ଯେ କୌଣସି ମାନସିକ ରଖିକି ସମସ୍ତେ ଆସନ୍ତି ଆଉ।
ସେଟା ହୁଏ, ଦଶହରା ହୁଏ, ଏସବୁ ହୁଏ, ଆଉ ହୋଲି, ନୂଆବର୍ଷ, ରଜ ଏ ସବୁ ହୁଏ ଆଉ।
ଏବେ ତ ରିସେଣ୍ଟଲି ରଜଗଲା।
ହୁଁ। କିନ୍ତୁ, ସେ ନିଶାାମଙ୍ଗଳବାର ଟା ବଡ଼ ଆକାର ରେ ହୁଏ ଆଉ।
ହୁଁ ହଁ। ଭଲ ଗାଁ ରେ ଯାତା ତାହେଲେ ଘରକୁ ସବୁ କୁଣି ଆସିବେ ଭାରି ଖୁସି ଲାଗେ
ପୁଣି ଆସିଛନ୍ତି ଏବେ ଆଉ ଆସିପାରୁନାହାନ୍ତି ଆଇା ଟିକେ ହେଇଗଲାଣି
ହଁ ହଁ
ସନା ହଳ ଟା ଭଲ ରୁହେ ନା ଘରେ ।
ହଁ ଗାଁ ଘର ଚହଳ ରହେ ଗାଁ ଚହଳ ରହେ ଭଲ ଲାଗେ
ସବୁଆଡେ ଲାଇଟ୍ ନାଚ ମିନା ବଜରେ ସବୁ ପଡେ। ଅ ଲରା ମା ହଲ ଗୋ ଟେ ନହେ
ତ ବ ସାର ଗଲା ପରେ ପୁଣି ଦୁଃଖ ଲାଗେ
ହଁ ପଢୁ ପାଠ ପଢୁଥିଲା ବେଳେ ଦୁଃଖ ଲାଗେ ଆଉ ଯେତେବେଳେ ମଣିଷ କିଛି କରୁନି ବର୍ତ୍ତମାନ ଅନଏମ୍ପ୍ଲଏଡ ଅଛି ଯାତ୍ରା ଫାତ୍ରା କିଛି ଫରକ ପଡୁନି ଆମକୁ ଆ
ହଁ
ଏତେ ଖୁସି ଲାଗୁନି ଆଉ ରଥଯାତ୍ରା ଆଉ କଣ ଅଛି
ହଁ କିନ୍ତୁ ଛୋଟବେେଳେ ବହୁତ ଖୁସି।
ହବ ଘରକୁ ପୁଣି ଆସିବେ ଅଜା ଆଈ ପଇସା ଦେବେ ଇଏ କରିବେ ସେଇଠି। କରିବେ ଆମେ ଖାଇବୁ ସାଙ୍ଗମାନୋନ ବୁଲିବୁ ଏ ସବୁ।
ହଁ ସେଇଟା ଭଲଲାଗେ। ଆପଣ ଦୁଇ ଭାଇ
ଆଜ୍ଞା
ଭଉଣୀ ନାହାନ୍ତି ଆଉ
ନାହିଁ ହ ହ
ଆଉ ସବୁ କଣ ପଢାପଢି କରୁଛନ୍ତି ଆପଣ
ମୋର ଗ୍ରାଜୁଏସନ କରିଛି ଆର୍ଟସ ନେଇଥିଲି ତାପରେ ଏବେ ମୁଁ ଗଣମଣ୍ଟାମିପୋର ହଉଛି ଆଉ
ହଁ ହଁ କବାଡି ପାଇଁ ପବେ ରହୁଛନ୍ତି ଆଉ। ଭଲ ସେପରେ ହୁହନ୍ତୁ ମନ ଦେଇକି
ନିହାତି ନିହାତି ଆଜ୍ଞା
ବର୍ଷା ହଉଛି ସବୁ ଦିନ ସବୁ ଦିନ ଲାଇନ ଯାଉଛି ବର୍ଷା ହଉଛି ସବୁ ଦିନ ସବୁ ଦିନ ଲାଇନ ଯାଉଛି ଆପଣଙ୍କ ପ ଟେ ସେମତି ହଉଛି ନାଇଁ
ବର୍ଷା ହଉଛି ଆମର କିନ୍ତୁ କିନ୍ତୁ ଲାଇନ୍ ସବୁବେଳେ ରାତି କଟି ଯାଉ ଦଶଟା ବେଳକୁ ଯାଇିକି
ଆମ ପଟେ ବି ସେମିତି ହଉଛି ପୁରା ଦଶଟା ସାଢେ ଦଶଟା ଏଗାରଟା ବର୍ଷା ହଉ କି ନହଉ। ସ ବସା ଆସିଲା ମାନେ ଲାଇନ ପଳାଉଛି
ହୁଁ ବର୍ଷା ବି ଟିକେ ହବା ଦରକାର ଏଇନୁ ଆଉ ଧାନ ସବୁ ବୁଣା ବୁଣି ଟାଇମ ହଁ ବୁଣା ବୁଣି ପାଇଁ ଅସୁବିଧା ହଉଛି କୂଅ ପୋଖରୀ ପାଣି ନାହିଁ। ଶୁଖି ଯାଇଥିଲା ସବୁ।
ଠିକ ଅଛି। ଆପଣଙ୍କ ସହିତ କଥା ହେଇ ଭଲ ଲାଗିଲା
ହଉ ଠିକ ଅଛି ଧନ୍ୟବାଦ।
ଟାଇମ୍ ହେଲେ